ବୟସ
ସୁବୁଚି।
ହଁ ହଁ କୁହ
ହ୍ୟାଲୋ।
ହଁ।
ହ୍ୟାଲୋ।
ହ୍ୟାଲୋ।
ଶୁଭୁଛି ମୁଁ ଭଏସ୍।
ହ୍ୟାଲୋ।
କଣ କରୁଚୁ?
କିଛି ନାଇଁ ଏଇଠି ବସିଥିଲୁ ଆଉ ଆପଣ
ହୁଁ।
ଆପଣ କଣ କରୁଛନ୍ତି?
କଥା ବହୁତ ଡେରି ରେ ଶୋଉଚି ତମର।
ହ୍ୟାଲୋ।
ହୁଁ କଥା ଶୁଭିଲା ଏବେ?
ହଁ ହଁ କୁହନ୍ତୁ।
କଣ କରୁଛନ୍ତି?
ଏଇଠି ବସିଥିଲୁ ଆଉ ଆପଣ?
ହଁ ସେ ବସିଥିଲି।
ଆଚ୍ଛା।
ଆଉ ଦେହ ଭଲ ଅଛି?
ହଁ ତମ
ହଁ ଭଲ ଅଛି।
ହଁ ତୁମ ଘର କୋଉଠି?
କହୁଚି ଘର ଆମର ସାଲେପୁର ସାଲେପୁର।
ଆଚ୍ଛା। ଆଉ ଆପଣ ପଢୁଚନ୍ତି, ନା କଣ କରୁଚନ୍ତି?
ହଁ ପଢୁଚି ପ୍ଲସ୍ ଥ୍ରୀ ସେକେଣ୍ଡ ଇୟର ଫୋର୍ଥ ସେମିଷ୍ଟାର।
ଆଛା।
ତମର?
ହଁ ସେମ ପ୍ଲସ୍ ଥ୍ରୀ ସେକେଣ୍ଡ ଇୟର।
କଣ ସେମିଷ୍ଟାର କଁ?
କଣ ଦେଖିଆ
ମୁଁ କହିଲ ସେମିଷ୍ଟାର କଣ ଅଛି, ସେକେଣ୍ଡ ଯୋଉ ଥାର୍ଡ ନା ଫୋର୍।
ସେକେଣ୍ଡ ସେକ୍ ସେକେଣ୍ଡ ସେମିଷ୍ଟର। ହ
ତମ ଘର କୋଉଠି?
ଭୁବନେଶ୍ୱର।
ଭୁବନେଶ୍ୱର୍ ର କୋଉଠି ମାନେ କରୁଚ ପ୍ଲସ୍ଥ୍ରି।
ବିଜେପି।
ହୁଁ ହୁଁ। କଣ ହଷ୍ଟେଲରେ ରହୁଛ ନା ଘର ଭୁବନେଶ୍ଵର?
ନାଇଁ ନାଇଁ ମୁଁ ବିଜେବିରେ ପ୍ଲସ୍ ଥ୍ରି କରୁଛି, ତାପରେ ମୁଁ ବ୍ୟାଙ୍କିଙ୍ଗ କୋଚିଂ ନେଉଚି ସେଠି ହଷ୍ଟେଲରେ ରହୁଛି।
ଓହୋ ବ୍ୟାଙ୍କିଙ୍ଗ କୋଚିଂ କୋଉଠୀ ନଉଚ?
ପିଡବ୍ଲୁ।
ପିଡବ୍ଲୁ ମାନେ କଣ ଅଫଲାଇନ ନଉଚ ନା ଅନଲାଇନ ନଉଚ?
ଅଫ୍ ଲାଇନ୍।
ଉହୁଁ ହଁ କମର୍ସ ଅଛି ପ୍ଲସ୍ ଥ୍ରୀ।
ନାଇଁ ନାଇଁ ସାଇନ୍ସ।
ସାଇନ୍ସ ଅଛି, ବ୍ୟାଙ୍କିଙ୍ଗ କ ନଉଛ ତାହେଲେ।
ହଁ କାଇଁ କେମତିକା ନେଇ ହବନି।
ହଁ ନେଇ ହବନି କାଇଁ ମୁଁ ମୋର କମର୍ସ ଅଛି ତ, ମୋର ବି ଅଛି।
ଆଛା।
ମୁଁ ଅନଲାଇନ କ୍ଲାସ କରୁଛି, ସେୟା ପଚାରିଲି କି ତମେ କୋଉଥିରେ କରୁଛ।
ଓ ପିଡବ୍ଲ୍ୟୁ ର ଅନଲାଇନ୍ କରୁଚନ୍ତି।
ନାଁ ନାଁ ମୁଁ ପିଡବ୍ଲୁ ରେ କରୁନି, ମୁଁ ଆକାଶ ରେ କରୁଛି।
ଓ ଆଚ୍ଛା। ଆଉ ଖିଆପିଆ ସରିଲାଣି?
ହୁଁ ଖିଆପିଆ ସରିଲାଣି।
ଆଛା।
ଆଉ ତମେ କଣ ଖାଇଥିଲ କଣ?
ହଁ ଆଜିି ଆଜି କଣ ଦେଇଥିଲେ, ଖାଇବା ହଷ୍ଟେଲ ତ ଖାଇବା କହିଲେ ଖାଇବା ଯା ସେଟା ନ ଖାଇବା ବି କହିଲା ସେୟା ମୁଁତ ଅଧେ ଟାଇମ ଖାଉନି, ଆଜି ଦେଇଥିଲେ କଣ ପନିର ଦେଇଥିଲେ।
ହୁଁ ହୁଁ। ଓନି ରାଜ ତ ନନ୍ ଭେଜ ବାରି ଥିଲା।
ନାଇଁ ନାଁଇଁ ମୁଁ ନନଭେଜ୍ ଖାଏନି।
ଉଁ ହୁଁ ନନଭେଜ୍ ଖାଆନ୍ତିନି।
ନାଁ।
ଆ ପୁରା ଭଲ ହୁଁ।
ହୁଁ ଉଁ। କଣ କରିବା ଭେଜି ଟେରିଆନ ଆଉ।
ହୁଁ ଭେଜ ରେ କଣ ଖାଆନ୍ତି ସବୁ ଭଲ ଫେବେରାଇଟ।
ମଶ୍ରୁମ୍।
ପନିର୍ ଫନିର ନା ନ ଭଲ ଲାଗେନି।
ନାଇଁ।
ଭେଜିଟେରିୟାନ ହେଇକିନା ବି ଏତେ ଭେଜିଟେରିୟନ ହେଇକିନା ବି ପନିର ଛାଡିକିନା ଛତୁ। ଆ ଖାଇବେ ତ ଖାଇବ କଣ।
ହଁ ସେମି କଣ କରା ଭଲ ଲାଗେନି କ୍ଷୀର ଜିନିଷ କିଛି ଖାଇବା ପାଇଁ।
ଓ ହୋ।
ହୁଁ।
ହଁ ଭଲ।
ଆଉ ଆପଣ ଖାଇଥିଲେ।
ମୋର ଆଜି ହେଥିଲା ଖାଇଥିଲି ଭାତ ଡାଲି ଅଣ୍ଡା ତରକାରୀ ହେଇଥିଲା।
ଆଛା ହଷ୍ଟେଲରେ ରହୁଛନ୍ତି।
ନା ନା ମୋର ଡେଲି ଯିବା ଆସିବା।
ଓଃ ପ୍ଲସ ଟୁ କୋଉଠି କରୁଚନ୍ତି।
ଆମର ସାଲେପୁର୍ ଅଟୋନମସ କଲେଜ ରେ।
ଓ ହ। ହୁଁ ଭଲ ଆଉ। ଆଉ ଆପଣଙ୍କୁ କଣ ଭଲ ଲାଗେ କୁହନ୍ତୁ।
ଭଲ ଲାଗେ ବୁଲାବୁଲି କରିବାକୁ ଭଲ ଲାଗେ ଚାରିଆଡେ ମାନେ ଟିକେ ବାହାରୁକୁ ଯିବାକୁ ଭଲ ଲାଗେ କିନ୍ତୁ ଯାଇପାରୁନା କୁଆଡେ।
କାଇଁ।
ଯାଇପାରେ ନା କଣ ଘରେ ଛାଡନ୍ତିନି ବୁଲାବୁଲି ଏ ଇଏ ପାଇଁ। ଯାଇଥିଲି ପ ଥର ତଥାପି ଦିଥର କୋରାପୁଟ ଯାଇଛି ଛୋଟ ବେଳେ ଥରେ ଯାଇ ଥିଲି ତାପରେ ପ୍ଲସ୍ ଥ୍ରୀ ଫାଷ୍ଟ ଇଅରରେ ଥରେ ଯାଇଥିଲି। ଆଉ ଏମିତି ପାଖ ପାଖାପାଖି ଯାହା ଢେଙ୍କାନାଳ କୋରାପ ଯୋଉ ଆମର କେନ୍ଦୁଝର ଫେନ୍ଦୁଝର ଏମିତି ଠାକୁରଙ୍କ ଜାଗା ଯାହା ସବୁ। ବୁଲିବା
ଆଚ୍ଛା।
ତମେ କୁଆଡେ ସବୁ କଣ ବୁଲାବୁଲି କରିଚ।
ମୁଁ ବହୁତ ଜାଗା ବୁଲି ଆସିଲିଣି।
ବହୁତ ଜାଗା ମାନେ କେତେ କଣ।
ମାନେ ଓଡିଶାରେ ତ ଅଲଓଭର ସବୁ ବୁଲି ଦେଇଚି। ଓଡିଶା ବାହାରେ ମୁମ୍ବାଇ ଯାଇକି ଆସିଚି ଦିଲ୍ଲୀ ଯାଇକି ଆସିଚି। ଆଉ ଯୋଉ କେରଳ ଯାଇକି ଏବେ ରିସେଣ୍ଟ ଆସିଚି ମହାରାଷ୍ଟ୍ର ଯାଇକି ଆସାରିଚି ହାଇଦ୍ରାବାଦ ଯାଇକି ଆସାରିଚି। ଆଉ ଆନ୍ଧ୍ରପ୍ରଦେଶ ବି ଯାଇକି ଆସିସାରିଚି ଜାମ୍ମୁ କାଶ୍ମୀର ଜାମୁ ବି ଯାଇଚି କାଶ୍ମୀର ବି ଯାଇଚି ବୁଲି। ଏତିକି ଯାଇଛି କଇଲି। ହଁ ନେକ୍ସଟ ଅଛି ତ ଦେଖିବା କଣ ହଉଚି।
ଓହ ଠାକୁରଙ୍କ ଜାଗା କଣ ସବୁ ବୁଲିଚ।
ଠାକୁରଙ୍କ ଜାଗା ତ ମହାରାସ୍ ଷ୍ଟ୍ର ତ ଯୁଆଡେ ବି ଯିବ ଠାକୁରଙ୍କ ଜାଗା କେରଳ ବି ଯୁଆଡେ ଯିବ ଠାକୁରଙ୍କ ଜାଗା।
ହୁଁ।
ହୁଁ।
ଆଉ ଘରେ ବାହାରିକା କଣ କରନ୍ତି ସବୁ।
ବାବା ଆମର ରାଇସ୍ ମିଲ୍।
ହୁଁ।
ମାମା ହାଉସ୍ ୱାଇଫି ଆଉ।
ହୁଁ।
ହଁ।
ଆଉ ଭାଇ ଭଉଣୀ ହରିକା କଣ ଅଛନ୍ତି ତମର।
ନାଇ ସିଙ୍ଗଲ ପର୍ସନ।
ଓ ତମେ ବଡ ତମେ ସାନ ତମେ ସବୁ। ଘ ଘରେ ପୁଣି ଘରେ ବାପା ମାନେଙ୍କ ଦାଦା ଖୁଡ଼ି ହେରିକା ଅଛନ୍ତି ନା?
ହଁ ଅଛନ୍ତି ସମସ୍ତେ ଅଛନ୍ତି ଦାଦା ଖୁଡି ମାନେ ଡାଡି ମମି ସବୁ ଅଛନ୍ତି।
ବାପା ବଡାପା ହରିକା ଏମିତି ଅଛନ୍ତି।
ହଁ।
ଉୁଁ ହୁଁ ହୁଁ।
ଆଉ ଆପଣ ସିଙ୍ଗିଲ ନା ଅଛନ୍ତି ଭାଇ ଭଉଣୀ।
ହୁଁ ମୋର ବଡ ଭଉଣୀ ଅଛି ତାର ବାହାଘର।
ଆଚ୍ଛା।
ଏ ମୋର। ହଁ ସାନ ଦାଦା ଅଛନ୍ତି ନା ଦାଦାଙ୍କର ଗୋଟେ ପୁଅ। ଆମର ଜଏଣ୍ଟ ଫ୍ୟାମିଲି।
ଓ ଆଚ୍ଛା।
ହୁଁ।
ଭଲ ଆଉ ଜଏଣ୍ଟ ଫ୍ୟାମିଲି ବୋଧେ।
ହଁ ହଁ ଜଏଣ୍ଟ ଫାମିଲିପା।
ଆଛା। ଆଉ ଆପଣ ଖାଇବା କଣ ପସନ୍ଦ?
ଖାଇବା ସେମତି ଏମିତି ତ କହିବାକୁ ଗଲେ ସବୁ ପସନ୍ଦ କିଛି କିଛି ଟା ଥାଏ ଖାଏ ନା ଭଲ ଲାଗେ ନା।
ଇଛା।
ତମକୁ କଣ କଲରା ଫଲରା ଏଇସବୁ ମାନେ ଭଲ ଲାଗେ ନା ନାଇଁ?
ସିରିୟସଲି ସେଗୁଡା ମୁଁ କେବେ ଖାଇ ନାହିଁ।
ଉଁହୁଁ।
ହୁଁ।
ଆ ଆଉ କଣ କଲରାବି ଖାଅନା ତମେ?
ନାଇଁ।
ମାନେ ଘରୁକୁ ଆସେନିନା ଏରା ଖାଅନା ଏମିତି?
ନାଇଁ ନାଇଁ ମୁଁ ଖାଏନି।
ଓ ହୋ ପୁରା ଇଏ ଆଉ ହୁ ଉ ଆଇଁଷ ଖାଅନି କଲର ଖାଅନି।
ଖାଏନି ମୁଁ ବ୍ରାହ୍ମୀଣ ବୋଲି ମୁଁ ଖାଏନି ଆଇଁଷ।
ଓ ହଁ ମାନେ ଘର ଲୋକ ପୁଣି ଖାଉଥିବେନା ନା
ନାଇଁ ନାଇଁ ଘରେ ବି କେଇ ନାଇଁ।
ମାନେ ପୁରା ସମସ୍ତେ ତମ ଛାଡ଼ି ଦିଅନ୍ତି।
ହଁ।
ହୁଁ ହ। ନା ନା ବ୍ରାହ୍ମଣ ବି ଅଛନ୍ତି ତ ଖାଆନ୍ତି ନା ସେଆ କହିଲି।
ଆମ ଆମ ଫ୍ୟାମିଲ ରେ ଖାନ୍ତିନି।
ଭଲ ଏଇଟା ଭଲ ଅଭ୍ୟାସ।
ଉ ହୁ
ତ ଆଇଁଷ ଧର ନ ଖାଇଲେ ଧର ତମର ଯଦି ପୁଣି ବି ଅଲଗା କଣ ମାନେ ସେଇ ମାନେ ଇଏ ଖାଦ୍ୟ ଖାଇବାକୁଦ ଦେହକୁ ଦରକାର ନା ନାଇଁ।
ହୁଁ ସେମିତି କହିଲେ କଣ ଯୋଉମାନେ ନନଭେଜ ଖାଉନାହାନ୍ତି ତ ଚନନଲାଇ
ହୁଁ ସେମତି ମାନେ ତମକୁ ଧର ଜର ଫର କଣ ହେଲେ ସେଇଟା କମେଇବା ଟିକେ ଡେରି ହଉଥିବ ସେଇଟା।
ସେମିତି କାଇହି ମେଡିସିନ ଖାଇଲେ ପବ୍ଲିସିଲ କଣ ଆଉ।
ହୁଁ ହୁଁ ହଁ ଯେ ଆମେ ସେଟା ଗୋଟେ କରୁ। ସେଥିପାଇଁ ନନଭେଜ ଟା ଭଲ। ସେଟା କିଛି ନାହିଁ ଖରାପ ନାହିଁ ଆମର ବି ମୋ ଭାଉଜ ଯୋଉ ଅଛନ୍ତି ସିଏ ଖାଆନ୍ତିନି। ପାଆନ୍ତିନି ଖାଇବା ଅଛନ୍ତି
ଆଚ୍ଛା। ହଉ ହଉ ତାହେଲେ ମୁଁ ରଖୁଛି ଆଉ।
ହଁ ହଁ।
ଅଛି